ହଁ ଭାଇ ଆଉ ହଁ ହଁ କ ସାଙ୍ଗ ଆପଣଙ୍କ ଖାଇ ସାରିଲ?
ହଁ ଭଲ।
ହଁ କୋଉଠି ଅଚନ୍ତି ଘରେ ଆକା।
ନାଇଁ ଘରେ ତ ନାହିଁ ଏବେ ଗୋଟେ ପାଠଘାରରେ ଆସିଛି ପାଠଘାର ପଢ଼ିବା ପାଇଁ।
ଆଚ୍ଛା
ଆଜ୍ଞା
ହଁ ହଁ
ଆଉ ଆପଣ?
ହଁ ନାଇ ମୁଁ ଅଛି ଘରେ ଆକା ଅଛି।
ଓହୋ ଏ ଖରା ଖରା ହେଉଛି ଆପଣଙ୍କ ଆଡ଼େ?
ଖରା ନାଇଁ ଏବେ ମେଘୁଆ ହେଇକି ଅଛି ସକାଳେ ଟିକେ ଖରା ହେଲା।
ଆଜ୍ଞା
ସମାନ ଦିଟା ତିନିଟା ହେଲାରୁ ମେଘ ହେଇକି ଅଛି ବର୍ଷା ପଡିବ ବଧେ ଲାଗୁ
ତାହେଲେ ଆପଣ କହୁଛନ୍ତି ଆପଣଙ୍କ ଆଡେ ଏଇ ଟାଇମରେ ଅଧିକାଂଶ ବର୍ଷା ଉଠେଇକି ଆସୁ
ହଁ ହଁ ହଁ ଆମ ଏପଟେ ସକାଳୁ ପହରୁ ଆହୁରି ପାଗ ଠିକ ରହୁଛି।
ଆଜ୍ଞା।
ଆଉ ଉପର ବେଳା ହେଲା ବେଳେ ମେଘ ହେଇକି ବର୍ଷା ହଉଛି ଏମିତି ସେମିତି ହଉଛି ଆଉ ଆଜି ତ ବର୍ଷା ପକେଇବ ବୋଧ ଏବେ ମେଘ ହେଇକି ଅଛି।
ଆଜ୍ଞା।
ହଁ ସେପଟେ ପୁରା ପାଗ କ୍ଲିୟର ଅଛି ବୋଧେ?
ଏପଟେ ଆଜ୍ଞା ପାଗ ତ ପୁରା କ୍ଲିୟର ଅଛି ହେଲେ ଆମେ ଟିକେ ବର୍ଷା ଖୋଜୁଚୁ ହେଲେ ବର୍ଷା ଆ
ହଁ କଣ କରିବା? ଏଟା ପରା ସବୁଆଡେ ବ ବର୍ଷା ହଉନି କୁଆଡେ ହଉଛି କୁଆଡେ ହଉନି।
ବର୍ଷା ହେଲେ ମୁଁ ଖୋଜୁଛି ବର୍ଷା ମିଳୁନାହିଁ କିନ୍ତୁ ବର୍ଷା ନାଁରେ ବହୁତ ଲୋକ ଅଛନ୍ତି ଏଠି।
ହୁଁ ହଁ ଭାଇ ଠିକ କଥା କହିଲ।
ହଁ ଆମର ପରା ଏପଟେ ପା ପ୍ରାୟ ଡେଲି ତ ବର୍ଷା ହେଲା ପରେ ହଉଛି ଆଉ ସକାଳେ କ୍ଲିୟର କରୁ
ସେଟା ହେଲେ ଟିକେ ଭଲ କାହିଁକିନା ଆପଣ ଶୋଇପାରିବେ କି କିଛି ଏବେ ଏ ଫ ଭଲ ଫସଲ ବି ସବୁଥିରେ ସାହାଯ୍ୟ କରିବା ଗୋଟା।
ହଁ।
ଏ ଆମର ଏପଟ ତ ସବୁ ଉଲଟା ହେଇଯାଉଛି ଲୋକଙ୍କର ଫସଲ କରିକି ବି ଗଛ ଅଟୋମେଟିକ ମର
ନାଇଁ ଅଚାନକ ମରିଯାଉଛି ଗଛ ପତ୍ର।
ନିହାତି ମରିଗଲେ ଯୋଉ ପ୍ରକାର ଖରା ହଉଛି ନା ଆଉ ଖରା ମୁଁ ବି ଏମିତି ଆଉ ଗୋଟେ ଦିନର ବର୍ଷା ହେଇକି ଛାଡିଗଲା ହେଲେ ଆହୁରି ସେ ଗରମ ରେ ଆହୁରି ଇଏ ହେଇଯିବ। ଏବେ ଅ ଟିକେ ଟିକେ ବର୍ଷା ପକେଇବ ସବୁଦିନ ହେଲେ ଟିକେ ଇଏ ହେଇଯିବ।
ଏଇ ମତେ ବି ଲାଗୁଛି ଯେମିତି ଆମେ କରୋନା ସମୟରେ ଯେମିତି ଖରା ସମ୍ଭାଳୁଥିଲେ ଏବେ ସେ ସେମିତି ସମ୍ଭାଳିଲା ଭଳିଆ ଲାଗ କାହିଁକି ନା କରୋନା ସମୟରେ କରୋନା ସମୟରେ ଏତେ ବି ବର୍ଷା ହେଇନି ଅଧିକାଂଶ
ନାଇଁ ନାଇଁ ସେଇ ଟାଇମ ରେ ବର୍ଷା ହେଇନି ଖରା ଅଧିକା ହେଇଛି। ସେ ଟାଇମରେ ଯେମିତି ହଉଥିଲା ଏବେ ବି ସେମିତି ହଉଛି।
ଆଜ୍ଞା ଆଜ୍ଞା କାହିଁକି ନା ଖରା ହବା ସକାଶେ ଆମେ ବି ଟିକେ ଭଲ ହେଇଥିଲା କାହିଁକି ନା। ସେ କୀଟଣୁ ଟା ଖରା ଦ୍ୱାରା ବେଶୀ ଆଂଶ ବ୍ୟାପି ପା ବ୍ୟାପି ନଥାଏ ଏଇଟା
ହଁ ହଁ।
ଆଜ୍ଞା।
କଣ କରିବା ଏ ତ ପ୍ରବଳ ଆଉ
ଦେହ ଫାଳ ଭଲ ଅଛି ଆପଣଙ୍କର?
ହଁ ସବୁ ଭଲ ଅଛି।
ଆଜ୍ଞା।
ହଁ ଆଉ ଆପଣ ଖାଇ ପିଇ ବୋଧେ ଯାଇଛନ୍ତି ପାଠାଗାରକୁ?
ହଁ ହଁ ଖାଇ ପିଇକି ପାଠାଗାରକୁ ଯାଇଛି ଆଜ୍ଞା।
ହଁ।
କଣ କରିବା ଆମ ଜୀବନ ଅଁ ଶୈଳୀଟା ତ ସବୁବେଳେ ଗୋଟେ ପ ଗୋଟେ ହି ବାଟ ଅଛି।
କର୍ମ ତ କରିବାକୁ ପଡିବ ଆଉ କଣ କରିବା କହିବାର ନାଇ କିଛି କରିନା ନିହାତି ନିଆ କିଛି କରିବା ପାଇଁ ଗୋଟେ ଯୋଜନା ବି ରଖିବା ଦରକାର ନା।
ଆଜ୍ଞା।
ଆଉ ଖାଲି ଘରେ ରହିଲେ ହେଲେ କଣ ହବ?
ଆଜ୍ଞା ଘରେ ରହିଲେ ତ କିଛି କରିବାଟା ଆମେ କରିବି ପାରିବା ନାଇଁ କାହିଁକି ନା ଆପଣ ଗାଁ ରେ ଯେହେତୁ ରୁହନ୍ତି ତ ଆପଣ ଗାଁରେ କିଛି ଉନ୍ନତିକରଣ ସମ୍ଭବ ବହୁତୁ ବ
ହଁ।
ଅସମ୍ଭବ ସେଇଟା ବହୁତୁ କମ୍ ଲୋକଙ୍କର ଦେଖିବାକୁ ମିଳେ ଯେ ସମ୍ଭବ କରୁଛନ୍ତି। ସମସ୍ତତିଙ୍କର ଏଇଟା ଠିକ ନାହିଁ ଯେ ଏଇଟା ଆଜି ଇଏ ଅଛି ଏଇଟା ଆଜି ଇଏ କରିଦେବ ସେଇଟା
ହଁ ନାଇଁ ଯଦି ଘରେ କାହାର ଯଦି ଏମିତି ଟିକେ ଆର୍ଥିକ ସୁବିଧା ଟିକେ କାହାର ଥିବ ବ ତାଙ୍କର ବି ହେଇଯାଉଛି।
ଆଜ୍ଞା ଆଜ୍ଞା ନିଶ୍ଚୟ ଏଟା ଆପଣ ଯୋଉ କହିଲେ ଗୋଟ ଭଲ ପଏଣ୍ଟ ଟା କହିଲେ ଆପଣ।
ଆଜି କାଲି ତ ଆର୍ଥିକ ଅସୁବିଧା ଯୋଗୁ କେତେ କଣ ମାନେ ହେଇପାରୁଛନ୍ତି କିଛି ବି କରିପାରୁନାହାନ୍ତି। କିଛି ନାହିଁ କଣ କରିବା ସବୁ ତ ସେମିତି ଆଉ
ସେ ସେଇଟା ସହ ଦେଖାଯାଉ ଆମେ ଟିକେ କଥା ହବା କାହା ଉପରେ ଟିକେ ଭାବୁନାହାନ୍ତି କଥା ହବା ଟିକେ ଆମର ଆମର ଯେଉଁ ଆପଣ ତ ଭାର ଭାରତ କେତେବେଳେ ବୁଲିବାକୁ ଯାଇଥିବେ ଭାରତର କିଛି ଦର୍ଶନୀୟ ସ୍ଥାନ କିମ୍ବା କୋଉଠାରୁ ବୁଲିବାକୁ ଯାଇଥିବେ?
ଦର୍ଶନୀୟ ସ୍ଥାନ ହେଲେ ତ ମୁଁ ତ ସେମିତି କିଛି ବି ବୁଲନି ଏମିତି ଏକା ପାଖାପାଖି ଯୋଉଟା
ସେ କୁହନ୍ତୁ ଆମେ ଶୁଣିବାକୁ ଚାହୁଁଛୁ ଆପଣଙ୍କଠୁ
ହଁ ମୁଁ ତ ଯାଇଥିଲି ଆମର ଏ ପାଖାପାଖି ତ ସେଇଠର ପରିବେଶ ବି ବହୁତ ଭଲ ଅଛି ଆଉ ପାଞ୍ଚ ଜଙ୍ଗଲ ମଝିରେ ପାଣି ଆସୁଛି ପଥର ଗୁଡାକ ଚାରିଆଡେ ଅଛି।
ଆଜ୍ଞା ଆଜ୍ଞା କାହିଁକିନା ଜୀବନରେ ଆମେ ନାହିଁ ଯେ ଖାଲି ପାଠ ପଢିବା ଚାକିରି କିି କରିବା ପଇସା ପଇସାଟା ସେଇଟା ଆମର ନାହିଁ।
ପାଠ ପଢିବା ନୁହେଁ ଖାଲି ଚାକିରି ନାଁ ରେ ପାଠ ପଢିବା ନାଇଁ ନାଇଁ
ଆଜ୍ଞା ଅନ୍ୟାନ୍ୟ କିଛି ଟି ଯୋଗ କିଛି ସବୁ କିନ୍ତୁ ବୁଲେଇବାକୁ ସବୁ କିଛି କରିବାକୁ ପଡିବ।
ଆମେ ପାଠ ପଢିଥିଲା ଆମେ ଅକ୍ଷର କଣ ଜାଣିପାରିବା ଜାଣି ଥିଲେ ଆମେ ଅବଶ୍ୟ ଚାକିରି ନହେଲେ ବି ଆମେ ଗୋଟେ ନିଜର କଣ ଗୋଟେ ମାନେ ଉଁ ରୋଜଗାର ପନ୍ଥା ଗୋଟେ କରିପାରିବା ଯଦି ପାଠ ଟିକେ ପଢିଥା ପଢିଥାଉ
ଖାଲି ପାଠ ପଢିଲେ କିଛି ନାହିଁ ପାଠ ପଢିବା ଦ୍ଵାରା ଏମିତି ନାହିଁ ଚା ଚାକିରି ହେଇଯାଉ ଚାକିରି ନହଲେ ବି ଆପଣ କିଛି ଜାଣିପାରିବେ ଯେ ଦେଶ ଦୁନିଆ ବିଷୟରେ ସବୁକିଛି ଜାଣିପାରିବେ। କାହିଁକି ନା ଆମେ ପାଠ ଆମେ ଆମେ ପାଠ ପାଠ ପଢୁଛୁ ସତ ପାଠ ପଢି ପେପ ପେପର ଟିକେ ପଢ଼ିବାର ଅଛି ପେପର ପଢ଼ିଲା ଦ୍ୱାରା ଆମ ଦେଶ ଦୁନିଆରେ କଣ ଦେଖିବାର ଅଛି।
ହଁ।
ନା ଆମେ ଖାଲି ଆମ ନିଜ ବି ପାଠ ପଢ଼ିଲେ ହବନି ଦେଶ ଦୁନିଆ ବିଷୟରେ ଜାଣିବାର ଅଛି। ଆଜି କଣ ହେଇଛି କାଲି କଣ ହବ ଆଜ୍ଞା
ହଁ ତାପରେ ପାଠ ଆମେ ପାଠ ପଢିବା ସହିତ ଆମେ ଟିକେ ବୁଲିବା ମାନେ ଆମ ସମାଜରେ କଣ ହଉଛି ସବୁ ଜାଣିବା
ହଁ ହଁ ହଁ ହଁ ହଁ ନିଶ୍ଚୟ କାହିଁକି ନା ସମାଜ ଆମ ସମାଜ କଣ ଆମ ସମସ୍ତେ ଲୋକଙ୍କୁ ନେଇ ତ
ହଁ ନିହାତି ଆଜ୍ଞା ଆଜ୍ଞା
ଆଜ୍ଞା ତାପରେ ବି ଏବେ ଯୋଉ ଭଳିଆ ଖରା ହଉଛି ଖରା ହବାର କାରଣ ଏ ଗୋଟାଏ କାରଣ ଯେ ଆମର ଏଇ ଯୋଉ ଗଛ ପତ୍ର ଲୋକମାନେ କାଟି ଦଉଛନ୍ତି କାଟିବା ଦ୍ଵାରା ଆମ ବାୟୁମଣ୍ଡଳରେ ତାପମାତ୍ରା ବଢି ଯାଉଛି ତା ବଦଳରେ ସେଥିପାଇଁ ମାନେ ଯୋଉ ଋତୁରେ ମାନେ ଯୋଉ ବର୍ଷ ଯୋଉ ଆସୁଛି ଛଅଟା ଋତୁ ସେ ଛଅଟା ଛଅଟା ଋୁରେ ମାନେ ଛଅଟା ଋୁରେ ଆମେ ଆମେ ଅନୁଭବ ମାନେ କରିବାନି ଏଇ ଋତୁରେ ଏହା ହଉଛି ଆମେ ଅନୁଭୂ କରିବନି କାହିଁକି ନା ଆଗରୁ ଆମେ ଋତୁ ଜାଣି ପାରୁଥିଲେ ଯେ ଏଇ ଋତୁରେ ଏଇଟା ଏଇ ଋତୁ ହେଇଛି ସେଇ ଋତୁରେ ସେ ଋତୁ ଜାଣି ପାରୁୁଥିଲେ କିନ୍ତୁ ଏବେ ତାର ଓଲଟା ହେଇଗଲାଣି।
ଓଲଟା ହେଇଗଲା
ଖରା ଋତୁରେ ଆମର ବର୍ଷା ପକଉଛି।
ହଁ ବ ବର୍ଷା ଋତୁରେ ଖରା ହଉଛି ଆଉ ଶୀତ ଋତୁରେ ବର୍ଷା ହଉଛି।
କେଜାଣି ଭାବନ୍ତୁ ତାହେଲେ ଆମର କଣ କରିବା।
ମାନେ ପରିବେଶ ଚେଞ୍ଜ ହେବା ଦ୍ଵାରା ଆମର ଋତୁ ବି ସବୁ ପରିବର୍ତ୍ତନ ହେଇଗଲା।
ଆ ଆଗକାଳ ଯୁଗରେ ଆମ ଯୋଉ ଜେଜେ ନାତି ଯୋଉ ଜେଜେ ଜେଜେ ସବୁ ମାନେ ଥିଲେ। ସେମାନେଇ କେତେ ପ୍ରକାରର ଗଛ ଲଗେଇଚି ଆମ ମାନେ ଗଛରୁ ଛାଇ ମିଳୁ ଥିଲା କେତେ କେତେ ମୋହ ଦେଲା। ଏବେଙ୍କାଶ ଲୋକ ହଁ ଗଛ ମଲା ପରେ ତମେ ଗଛକୁ କାଟିବାର କିଛି ପ୍ରୋବ୍ଲେମ ନାହିଁ। କିନ୍ତୁ ଏବେକା ସେ ଏବେକା ପରିସ୍ଥିତିରେ ଗଛ ମାନେ ବଞ୍ଚିବା ଅବସ୍ଥାରେ ମାନେ କାଟି ଦଉଛନ୍ତି ଯାହାକୁ ତା ଦ୍ଵାରା ବାୟୁମଣ୍ଡଳରେ ଅଧିକ ତାପମାତ୍ରା ବଢି ଯାଉଛି।
ଆଜ୍ଞା ଆଜ୍ଞା କଣ କରିବା ସେତ ସବୁ ଆମ ମାନଙ୍କର
ଆମର ତ ଟିକେ ସରକାରୀ ପଦକ୍ଷେପ ନେବାର ନେବାର ଅଛି ଯେ ଗଛ କାଟିବା ବନ୍ଦ କରନ ହେଲେ ସରକାର ମୁଁ ଦେଖୁଛି ପ୍ରାୟ ସରକାର ପଦକ୍ଷେପ ନେଉଛି ସରକାର ଯୋଉମାନଙ୍କୁ ଦଉଛି
ନାଇଁ ସରକାରଙ୍କୁ ବୋଲେ ସରକାରଙ୍କୁ ବି ଆମେ ବି ସହଯୋଗ କରିବା ଦରକାର। ଯି ସେମାନେ ଯାହା ବି ନଉଛନ୍ତି ଆମେ
ଆଜ୍ଞା ଆଜ୍ଞା ଆପଣ ଏଠି ଠିକ କଥା କାହିଁକି ନା ସରକାର ପଦକ୍ଷେପ ନେଉଛି କିନ୍ତୁ ଯୋଉ ଲୋକ ସେ ପଦକ୍ଷେପ ଦେବ ଦଉଛି। ସେମାନେ କିନ୍ତୁ ଅନ୍ୟ ଲୋକ ସାଥିରେ ମିଶି ଓଲ ପଇସା ପାଇଁ ସେ ଗଛପତ୍ର କାଟି ଦଉଛନ୍ତି।
ହଁ ହଁ ହଉଛି ସେମିତି। ନିଜର ସ୍ୱାର୍ଥ ପାଇଁ ତ ସବୁ କିଛି କରୁଛନ୍ତି ଆମେ ଆମେ ତ ନିଜେ କରୁଛେ ଆଉ କାହାକୁ ଦର
ହୁଁ ନାଇଁ ଯେତିକି କାଟୁଛନ୍ତି ସେତିକି ପରିମାଣ ଯଦି ଲଗେଇବେ ତାହେଲେ ଆମର
ହଁ ସେଇ ସେଇଟା ବି ଠିକ କଥା ଯେତିକି ଯେତିକି କାଟୁଛନ୍ତି ସେତିକି ଯଦି ଲଗେଇ ଦାଆନ୍ତେ ଏବେଠୁ ତ କିଛି ଆଜ୍ଞା ମାନେ ଉ ମିଶାଣ ଫେଡ଼ାଣ ତ ସମାନ ହେଇଯାଆନ୍ତା।
ନାଇଁ ଯାଇ ହଁ ସତ କଥା।
ଆଉ ଆପଣ ଦିନଟା ଆଜି କେମିତି କଟିଲାଣି?
ଦିନ ଟା ହଁ ଭଲରେ କଟିଲା। ଆଜି ଆମେ ଟିକେ ଯାଇଥିଲୁ ସକାଳେ ଏମିତି ଆକା ଟିକେ ବୁଲାବୁଲି କଲୁ। ବୁଲାବୁଲି ଆମର ବଜାର ଆଡକୁ ଟିକେ ଯାଇଥିଲୁ। ସେ ଆମ ସାଙ୍ଗ ସହିତ ଆକା। ଟିକେ ମେଘ ହେବାରୁ ଆସ ଏବେ ଅଛୁ ଘରେ ଆକା ବର୍ଷା ଫର୍ଷା ହବ ନା
ଆପଣଙ୍କ ଗାଁ ସାଙ୍ଗ କି? ଯାହା ହଉ ଆପଣ ବହୁତ ଭାଗ୍ୟବାନ ଭାଇ କାହିଁକି ନା ଏବେ ତ ଗାଁକୁ ଗଲେ ଗାଁରେ ସାଙ୍ଗ ଦେଖିବା ବହୁତ ଅସମ୍ଭବ କାହିଁକିନା ସେମାନେ ନିଜ ନିଜର ନିଜ ନିଜର କା କର୍ମରେ ଲାଗିଗଲାଣି କାହିଁକିନା ସେ ବି ଜାଣିି ଏବେ ଯଦି ଆମେ କିଛି ନ କରିବୁ ତ ଆଗାମୀ ଭବିଷ୍ୟରେ ଆମେ କିଛି କିଛି ନାହିଁ ଘରେ ବସି ବସି ମକ ଦ ଦିନ ମଜରିଆ ଯାଇକି ଖଟି ଖଟି ପଇସା ଆଣିବୁ। ଏବେ ଲାଗିକି ପଇସା ରୋଜଗାର ଲାଗିଗଲାଣି।
ହଁ ପରା।
ଗାଁ ରେ ସାଙ୍ଗମାନେ ଦେଖିବା ବହୁତ ତ କଷ୍ଟକର ଗାଁ ରେ ବି ଗାଁରେ ବି ଦେଖିବେ ଖେଳା ବୁଲା କିଛି ବି ହଉନାହିଁ।
ଅ ନାଇ ନାଇ।
ତ ଆପଣ ଖେଳୁଥିବେ ନିଶ୍ଚୟ ତ।
ହଁ ଖେଳା ଖେଳି ବଲେ କରୁଛି କେତେବେଳେ କେମିତି ସମୟ ମିଳିଲେ ଖେଳୁଛି ନହ ସ ସବୁଦିନ
ଆଜ୍ଞା ସମୟ ମିଳୁଛି ବୋଲି ଆପଣ ଖେଳା ଖେଳି କେବେ ବନ୍ଦ କରନ୍ତୁ ନାହିଁ, ସେଇଟା ଗୋଟେ ଏମିତି ସ୍ମୃ ଏବେ ଆପଣଙ୍କୁ ଆଘ ଆଗରେ ମିଳିବ ନାହିଁ।
ହଁ ନାଇଁ ଖେଳ ବି ଗୋଟେ ବହୁତ ଭଲ ଜିନିଷ କାହିଁକିନା ଆମର ଶରୀରକୁ ଟିକେ ସୁସ୍ଥ ରଖିବ। ମାନେ ଦେହକୁ ପୁରା ପ ଆମର ରକ୍ତ ରକ୍ତ ସଞ୍ଚାଳନ ଠିକ ଭାବରେ ହବ।
ଆଜ୍ଞା ସେଇଟା ଆପଣ ଏଇଠି ଏଇ ପଏଣ୍ଟ ଟା କହିଲେ ବହୁତ ମାନେ ବହୁତ ବଢିଆ ପଏଣ୍ଟ ଟା। ନାଇଁ ମାନେ କହିବାଗଲେ ଖେଳରେ ରକ୍ତ ସଂଞ୍ଚାଲଣ ହବ ଯାହାଦ୍ୱାରା ଆମର କିଛି ରୋ ରୋଗ ପ୍ରତି ରୋଗ ଯାହା ହଉଚି।
ହଁ ଆଜ୍ଞା ଆଜ୍ଞା। ଆଉ ଆପଣ ଖେଳା ଖେଳି କରୁନାହାନ୍ତି ବୋଧେ।
ଆଜ୍ଞା ଆମେ ତ ଏପଟେ ପାଠ ଗାରା ରହୁଚୁ ସମୟ ମିଳିଲେ ରବିବାର ରବିବାର ସମୟ କେତେ ଛୁଟି ସମୟରେ ଖେଳା ଖେଳି ପଡିଆରେ ଖେଳା ଖେଳି କରୁଚୁ। କିନ୍ତୁ ବେ ବେଳେ ବେଳେ ସକା ସକାଳୁ ବ୍ୟାୟାମ ର କିନ୍ତୁ ଦୌଡା ସବୁ କିଛି
ହଁ ସେଇଟା ତ ଆହୁରି ବଢିଆ ସକାଳୁ ଉଠିକି ଟିକେ ଯୋଗ କରନ୍ତୁ। ସେଟା ତ ଆହୁରି ବଢିଆ ଆଉ ସମୟ ମିଳିଲେ ଟିକେ ଖେଳା ଖେଳି ବି କରନ୍ତୁ।
ଆଜ୍ଞା ଆଜ୍ଞା ସେଟା ସମୟଟା ମିଳିଲେ ତମେ ଟିକେ ଆମର ମାଇଣ୍ଡ ଫ୍ରେସ ବି ହେଇଯାଉଛି ରନିଂ ଦ୍ଵାରା ଆପଣଙ୍କର କେତେବେଳେ ମସ୍ତିଷ୍କ ପଜିଟିଭ ରେ ଆସିବ କେତେବେଳେ ବି ଗୋଟା ତ ନେଗେଟିଭ ରେ ଆସିବ ନାହିଁ।
ଆଜ୍ଞା ଆଜ୍ଞା।
ଆପଣ ନିଞ୍ଚୟ ଜାଣିଥିବେ ଏ ବିଷୟରେ କେତେ।
ହଁ।
ଆଉ ଆପଣ ଖେଳ ଦେଖନ୍ତି?
କଣ କହିଲେ?
କ୍ରିକେଟ ଖେଳ କି ଅନ୍ୟାନ୍ୟ ଖେଳ କିଛି।
ହଁ ମୁଁ ତ
ଯେମିତିକି ଆମର ଫିଫା ବିଶ୍ଵକପ ଯେମିତିକି ଫିଫା ବିଶ୍ଵକପ୍ ଚାଲିଚି। ଆମର ହେଟି ମହିଳା ବିଶ୍ଵ ମହିଳା ବିଶ୍ଵକପ ଚାଲିଛି ଯେମିତି ଦେଖନ୍ତି କି?
ହଁ ମୁଁ ମୋର ତ ଖେ ଖେଳ ପ୍ରତି ଟିକେ ପ୍ରିୟ ଖେଳ ଖେଳ।
ଆଜ୍ଞା ଆପଣ ତ ଏଇ। ନାମି ଦାମୀ ପ୍ଲେୟାର ନାମୀ ଦାମୀ ଖେଳାଳି ଆମର ଯୋଉ ଖ୍ରୀଷ୍ଟିୟନୋ ରୋନାଲଡୋ।
ଅ ହଁ ହଁ ମେସି ସେମାନଙ୍କର ବା ଏଟା ଏ ବର୍ଷ କଣ ଲାଷ୍ଟ ତାଙ୍କର ଆଉ ଏଠୁ ଅ ଅବସର ନେବେ ସେମାନେ।
ବସର ନେଇଯିବେ ଆଜ୍ଞା ଏଇଟା ତାଙ୍କ ଲାଷ୍ଟ ବା ତାଙ୍କୁ ବି ବୟସ ହେଇଗଲାଣି। ତ ସେ ବହୁତ ବର୍ଷ ଟ୍ରା ଚେଷ୍ଟା କରିଛନ୍ତି।
ହଁ ବହୁତୁ ଖେଳିଲାଣି ତାପରେ ବହୁତ ତାଙ୍କର ଅ ୱା
ମାନେ ସବୁଠୁ ମାନେ ଅଲକ୍ କି ଗୋଟେ ଖେଳାଳି କହିଲେ ଆମର ରୋନାଲଡୋ ଏତେ ଭଲ ଖେଳି ହେଇକି ବି ଜୀବନ ଥରେ ବି ଫି ଫା ବିଶ୍ଵକପ ନିଜେ ଉଠେଇ ପାରିଲା ନାହିଁ ଆଉ ସବୁ ବଡ ବଡ ଖେଳାଳି ଯିଏକି ଉଠେଇ ସାଇଲେଣି। ଏଇ ଏଇ ମାନେ ଏଇ ସ୍ତରୀୟ ଯେତେକ ସବୁ ୱାଲ୍ ସବୁ ସବୁ ତକ ଉଠେଇ ସାଇଲେଣି।
ହଁ ନିହାତି ନି ହଁ କଁ କରିବା।
ସେଇଭଳିଆ ଖେଳାଳିକୁ ଆମେ ବହୁତ ଲସ୍ କରୁଚେ ହଉ ଭାଇ ଆପଣଙ୍କ ସହିତ କ କଥା ହେଇକି ବହୁତ ଖୁସି ଲାଗିଲ ଆନନ୍ଦ ଲାଗଲା ଆଜ୍ଞା। ଆଜ୍ଞା ରଖୁଚି ଭାଇ।
ଆଜ୍ଞା।
ଆଜ୍ଞା ଧନ୍ୟବାଦ ଧନ୍ୟବାଦ।